ହ୍ୟାଲୋ।
କଣ ଦେଖା ଦର୍ଶନ ନାହିଁ।
ନାହିଁ ମୁଁ ନାହି।
କୁଆଡେ ଯାଇଛ? ବାପ ଘରକୁ। ଯାଇଥିଲୁ ନା କଣ ବା।
ହଁ।
ବାପା ଘରକୁ ଯାଇଛ। ହୁଁ କୋଉ ଦିନ କୋଉ ଦିନ ଗଲ।
ଗଲେ ପାଞ୍ଚ ଛଅ ଦିନ ହେଲନି।
ଓହୋ ସେଇଥିପାଇଁ ପୁଅ କୁ ଦେଖା ମିଳୁନି ତମ ଦେଖା ମିଳୁନି ମୁଁ ସେଇ ଯୋଗୁ ଫୋନ କଲିମ କହ ଭ। ଦେଖା ନାହିଁ।
ଏ ତମେ ଏକ ଘରେ ରହିନ ନା।
ନା ଆଉ ତମ ଘର ଆଡେ ଆଉ ଯାଇନି ବା ଯାଇନି ମୁଁ କହିଲି ଭାଉଜଙ୍କ ଫୋନ ନମ୍ବର ଟା ଅଛି ଦେଖିବା ଫୋନ କରେ। ଦେଖା ଦର୍ଶନ ନାଇଁ।
ହଁ ତମେ ଆସିନ ଆ ଜାଣିବ କେମିତି।
ହୁଁ ଆଉ ତମେ ଏତେ ଦିନ ହେଲାଣି।
ହଁ ଆମେ ଟିକେ ଛୁଟି ଆଇଚୁ ଆଉ।
ଆଉ ତମ ତମର କଣ ପୂଜା ପର୍ବ ପାଇଁ ଯାଇଛ ନା ଏମିତି ବୁଲିବାକୁ ବା।
ରଜ ଛୁଟି।
ଓ ରଜ ଛୁଟି ଦେଇଛନ୍ତି ହୁଁ।
ଏକା ଥରେ ରଜ ସଇଲେ ଆସିବୁ।
ହ ହୋ।
ରଜ ତ ଅଛି ଆମେ କେତେ ପନ୍ଦର ଦିନ ରହିବୁ ରଜ ସରିବ। ତାପରେ ଯାଇକି ଯିବୁ ଆଉ।
ହଁ।
ହୁଁ।
ଆଉ ପୁଅ କଣ କରୁଛି।
ପୁଅ ତାର ଶୋଇଛି ଆଉ କଣ ଖେଳୁଥିଲା। ଆଛା ଶୋଇପଇିଲ
ପୁଅର ତ ଯୋଉ କଥା କୁହନି କଣ ଭାରି ଦୁଷ୍ଟ ମାନେ ମତେ ଟୋଟାଲି ମାରୁଛି ସି ମତେ ଖାତିର କରୁନି
ଆଉ ଚାଷ ଲାଗିବ ସେ ମାରିବନି
ହଁ ବା ମୁଁ ତା ସାଙ୍ଗରେ ଲାଗୁଛି ବୋଲି ମତେ କହୁଛି କାଇହିଁ ଆଉଛୁ ଆମ ଘରକୁ ତୁ ପଳଉନୁ ତୁ ତମ ଘରକୁ ଯା
ହଁ ଡେଲି ତ ସାଙ୍ଗେ ଲାଗିବ ମାଡଗୋଳ ହବ ଆଉ ସେ ମାରିବ ନା ନା କାହାକୁ ମାରିବ
ହ ବା ତାରି କଥା ଟା ବେଶୀ ମନେ ପଡିଲା ତ
ହୁଁ ହୁଁ
ହୁଁଁ କହଲି ଛୁଆଡା କାଇଁ କେଦିନ ହେଲା ଆସସି ଏିକେ ଫୋନ କରରେ
ହଁ ଆଉ ତ ଆଇଛ ଆଉ
ହୁଁ ଆଉ ପଳେଇ ଆସିବ ଟ ନା ରହିବ ବା
ହଁ ଚରସି ବୁଟିିକ
ଓ
ନା ସେ ଶୋଇଛଛୁ ହ ଶୋଇଛେ ଶୋଇଛ ଉଠ ସେମାନେେ ଚାଲିଲା ହାତ ଗୋଡ
ଉଁ ସେ ମାରୁ ମାରୁତି ସାଙ୍ଗରେ ଖେଳୁ ଥବ।
ହଁ ନାମ ଏଠି ଅଛନ୍ତି ସେ ପିଲା ସବୁ ତାଙ୍କରି ସାଙ୍ଗରେ ସେ ସାଙ୍ଗ ହଏ।
ହଁ ଅଁ। ସେ ସୁନା ଝୁଅ ସାଙ୍ଗରେ ଯୋଉ ଖେଳେଇ ତା ସାଙ୍ଗେ ଖେଳୁଛି?
ହଁ ସିଏ ଆସିନି ସେ ଆସିଲେ ତା ସହ ସାଙ୍ଗ ହେଇକି ଖେଳେ। ଏଇଠି ଅଛନ୍ତି ସବୁ ପିଲା ସବୁ ଆସନ୍ତି ତ ଟ୍ୟୁସନ୍ ସାମ୍ ମୋ ଭାଣଜି ଟ୍ୟୁସନ କରେଇ ତ।
ଓ ହୋ ହୋ।
ତାଙ୍କର ସେଇ ସ ପିଲା ଅଛନ୍ତି ନା ତାଙ୍କରି ପାଖ୍ ଆସନ୍ତି ସେ ଛୋଟ ଛୋଟ ପିଲା। ତାଙ୍କ୍ ସେ ଛୁଆମାନେ ହଉଛି ଆକୁ ଦେଖିଲେ କହିବେ ଆପା ଆସି ବସ। ତାଙ୍କରି ପାଖେ ବସିି ଖେଳେ ଆଉ।
ହୁଁ ହୁଁ।
ଓ କାଶ କାର ହେଲାଇଁ?
କାଶ ମୋରି ହଉଚି ବା।
କାଇଁ କାଶ କଁ ହେଲାଇଁ?
ବାସଙ୍ଗ କାଲି ଟିକେ ଆଇସ୍କ୍ରିମ ଖାଇ ଦେଇଥିଲି ତ
ହଁ ଏ ଗରମରେ କଁ ଆଇସ୍କ୍ରିମ । ଯାହାର ଶ୍ୱାସ ଥବ ସେ ଆଇସ୍ କ୍ରିମ୍ ଖାଇବ।
ମୁଁ ବା ଆଇସ୍କ୍ରିମ ଟା ଖାଇ ଦେଇଛି ନାମ ପଟାଏ ପାଉଛି ଆଉ।
ଖାଅ ଆହୁରି କାଶ ହଉ।
ହଁ ବା।
ଏଇ ଆମର ଏ ପୁଅ ଦେଖୁନ ଖାଇଛି ଥଣ୍ଡା ଫୁଟି ପିଇଛି କାଶରେ କେମିତି ଖେଁ ଖେଁ ବାଉଚି।
ହଁ ପୁଅ ବି ସେମିତି ହଉଚି?
ହଁ ବା।
ହଁ ହଁ।
ପୁଅ ସେମିତି ଆଇ ପୁଅ ଆମ ଏଠି ଗଡପଡ ହେଲାଇଁ ଗ ତାର ନିଦ ଟିକେଟିକେ ଭାଙ୍ଗିଲାଇଁ ଗଡପଡ ହେଲାଇଁ। ହୁଁ ହୁଁ ହୁଁ ହଁ ଆମେ ଯୋଉ କଥା ହେଲେ ଏତେ ତାର ପତଳା ନିଦରେ ସେ ଶୁଏଇ। ଯଦି ତୁମେ ଏଠି ଖଡ ହେଲା ସେ ଉଠିଲା
କୁକୁର ନି
ହୁଁ ହୁଁ।
ହୁଁ ହୁଁ ହୁଁ।
ହେଇ ପା ସେ ଉଠିଲାଇଁ ବା।
ହୁଁ କୁକୁର ଯେମିତି ଶୋଇଥିବେ ସାଙ୍ଗେ ସାଙ୍ଗେ ଖଡ ହେଲେ ଉଠିବେ
ହଁ ସେ ତ ସାଙ୍ଗେ ସାଙ୍ଗେ ଉଠିବ। ଉଠିକି କହୁଚି କିଏ କିଏ ଫୋନ କରିଚି?
ହୁଁ ତମେ ମୋ ନା କହିଲେ ସେ ଏଇନା ଡେଇଁବ। କ ସିଏ କାଇଁ ଫୋନ କରିଚି?
ହଁ କଉଚି ସିଏ କାଇଁ ଫୋନ୍ କରିଚି?
ହଁ ମତେ ସେଇ ଫୋନ ବାଟେ ବି ମାରିବ କି କଣ।
ନା ଆଉ ତ କାହାକୁ ମାରେଏନି।
ହେଁ ମତେ ଏକା ମାରୁଚି ମତେ ଦେଖୁଛି ସରଳିଆଟା ମାରି ପକଉଚି ଆଉ।
ହଁ ମାନେ ଏଠି କାହାକୁ ମାରୁନି।
ତମ ଘରେ ଆଜି କଣ ରୋଷେଇ ଖାଇଥିଲ ବା? ଆମ ପାଇଁ ଟିକେ ପଠାବା।
ଆ।
ହଁ ରୋଷେଇ ହେଇଥିଲା ଆଜି।
ଭାତ ଆଉ ମାଛ ତରକାରୀ ହେଇଥିଲା।
ହଁ। ଓ ତମ ସଇଡେ ତ ନଈକୂଳ ଏରିଆ ବଢିଆ ବଢିଆ ମାଛ ମିଳୁଥିବ ଆଉ ନା?
ହଁ ଆମର ଆଜି ବାପା ଥିଲେ ତ ମାଛ ଜାଲ ପଖେଇ ଯାଇଥିଲେ ତ
ହୁଁ।
ତାପରେ ସେଇ ମାଛେ ତରକାରୀ ହେଇଥିଲା।
ଉଁ ହୁଁ ସେ ନଈ ମାଛ ଭାରି ଟେଷ୍ଟ ଲାଗୁଥିବ ନା?
ନଇ ଆମ ପାଖରେ ନଇଁ ବାପା ଏଇ ଯଉ ଆମ ଏଇ ଏଇପଟେ ଅଛି ଗୋଟେ ଛୋଟ ପୋଖୀଟ ଅଛି ଗୋଟେ। ଛୋଟ ତ ଅଳ୍ପ ଛୋଟ ନଇଟେ।
ଓ।
ଏ ଟିକେ ମେଘ ଟିକେ ହେଲେ ସେଠି ପାଣି ହେଇଯାଏ ତ, ଏଇ ମେଘ ଟିକେ ଘୋଟି ଯାଏ ତ ସେଇଠି ପାଣି ହେଇଯାଇଚି। ଜାଲ ପକେଇ ଆଣନ୍ତି ଆଉ।
ହଁ ହୁଁ।
ନହେଲେ ଏଠି ଅଛେ ଦୂର ଦୂର ବାଟ ଯି। ଭଲ ସେଠି ଭଲ ଆହୁରି ଭଲ ଭଲ ମାଛ ମିଳିବ।
ହଁ।
କୁନ୍ତୀ ନାନୀ ଏଇଠୁ ଆଣିଛନ୍ତି ଆଉ।
ହୁଁ। ମୁଁ ପା ଏଇଠି ଏ ତମେ ଆଇଲା ଦିନ ନଈ ମାଛ ଦି ଟା ଆଣିଥିବ ଦେଖିବା ଖାଇବା।
ହଁ ବାପା ଜାଲ ପକେଇବାକୁ ଗଲେ ସେ ଗଲେ। ହଁ ହେଇଲେ ନେବି ଆଉ।
ହୁଁ ତମେ ଭାଜିକି ନେଇ ଆସିବ, ଏଠିକ ଏତେ ବାଟ ଆଣିଲା ବେଳକୁ ଇଏ ହେଇଯିବ ନା ଖରାପ ହେଇଯିବ।
ହଁ ମୁଁ ତ ବି ଯାଇନି ଆଉ ସେଠି ରହିବି ଗଲେ ଦେଖିବା ନେଇଯିବି ଆଉ।
ହୁଁ।
ହୁଁ ହୁଁ।
ଆଉ କଣ ଖାଇଥିଲ?
କାଶ ଟା ପରା କମୁନି।
କା କ ସ କମ ତ ମର
ମୋର କମୁନି ଆଡେ ସେଇଥିରେ ମୁଁ ଆଜି ପଖାଳ ଭ ଦେଇେଇଚି। ଦହି ପଖାଳ।
ହଁ ଆଡ ବଢିଆ କାଇଁ ଖାଇଥିଲ?
ଖାଇଦେଲି ଭାତ ଗୋଡା ନଷ୍ଟ କରିବାକୁ ଇଚଛା ହେଲାନି।
ଆଁ।
ଭାତ ନଷ୍ଟ କରିବା ପାଇଁ ଇଚ୍ଛା ହେଲାନି ଖାଇଦବା ଆଉ।
ପାଗ ଟା ମେଘ କଲାଣି ହେଇନି?
ହଁ ବାମଡମା ମେଘ ଗଲାଣି କାଚିକି ହୁଁ।
ହୁଁ ହୁଁ ସେ ଆମ ବା ଏଠି ଜୋରସୋର ମେଘ ଆଉ ମେଘ ଦେଖୁଛିୁ ମେଘ ତ ପଖାଳ ନି ଆଉ କଣ? ହ।
ବା ମେଘ ଜୋର କୁହନି କୁହନି ହୁଁ।
ହଉ କାଶୁଉଛ କଣ କରବ। ମେଡିସିନ ଖାଇବ, ତମେ ତ ମେଡିସିନ ବଧେ ଖା ନି।
ନାଇଁ ମୁଁ ମେଡିସିନ ଖାଇବାକୁ ଏତେ ଭଲ ପାଏନି, ମୋ ଖାଲି ବାନ୍ତି ଦେ ଖାଇ ମେଡିସିନ ଆସ ଅ ମାନ ମୁଁଟା ମାନେ ଟୋଟାଲ ଖାଇବିନି, ଘରେ ପୁରା ଶୋଧିକି ମାରିକି ମେ ଖୁଆଇବେ ମେଡିସିନ ଟାକୁ।
ହଁ ଖାଠ କଣ ସେତିିକି ଯୁଆଡେ ବା ଗଲେ ସେମିତି ବାନ୍ତି।
ହଁ ବା ମୁଁ ଜମା ସେ ମେଡି ହେରା ତାକୁ ସବୁ ଜମା ମୁଁ ଇଏ କରିପାରିବିନି, ଖାଲି ବାନ୍ତି ଦେଖେଇବ ମୋର ହ
କଣ?
ଖାଇବସ ମେଡିସିନ ନା ଶୁଣିଲେ
ଆଜଞ ତମର ଆଇଁଥରେ ହେଇନ ସେ ନା ପଖା ଖାଇଲ
ହଁ ପଖାଳ ସହ ଆଇଁଷ ହେଇଥିଲା ବା ଚିଙ୍ଗୁଡି ଛେଚା ହେଇଥିଲା। ଆଉ ଅଣ୍ଡା ଆମ୍ଲେଟ ହେଇଥିଲା।
ହଁ ପୁଅ ଆମର ଏଇଠୁ ଉଠିକି ଖେଳୁଛି।
ଆଉ ସେଇ ତାରି ପାଟି ଶୁଭୁଛି ବୋଧେ
ହଁ ତା ନିଦ ଭାଙ୍ଗି ଗଲା, ସେ ଟାଇମ ଦେଖିକି ଉଠିବ ଶୋଇଥ ନା ବ ଯୋଉ ବେଳେ ବେଳେ ସବ ଉଠିଥିବ ସେନଟା ଭଲ ଯୋଉ ଡେରେ ଉଠିଥଥିବା ଚାରିଟା ଉଠେଇଦବ ସେନ ରାତି ଏଗାରଟା ବାରଟା ରାତି ଲଗେଇଦବ ଶୋଇବା ପାଇଁ
ଓହୋ
ଠିଆହେଇଛି ନୂଆ ଜାଗା, ସେ ଜମା ଶୋଇବନି ଛତ ନା ଆଇଲା ସେନୁ ଜ ରାତିରେ ଶୋଇଲାନି
ଇଲୋ ଇଲୋ
ରାତି ସାରା ଖାଲି ବସ ଝୁଲା, ତାକୁ ରାତି ଯାଙ୍କ ବସି ଝୁଲେଇଲି ଜମା ସେ ଶୋଇଲା ନି
ନା ଡାକିଲାଇ ମାମା ମାମା ସାଡେ
ହଁ ତ ନିଦ ଟିକେ ଭାଙ୍ଗିଲା ଆଉ
ଉୁଁ ମାମା ମାମା ଟିକେ ଗେଲ କରିବ ଆଉ
ହଛ ହଁ ଗୀତ ତାର ବୋଲା ଚାଲିଛି
ଗୀତ ବୋଲୁଛି?
ହଁ
ହଁ ବଡ ପିଲା ହେଇଗଲାଣି ଓ ସବୁ ଗୀତ ବୋଲିଲାଣି
ସବୁ ଶିଖିଛି ସେ - ଏ ବି ସି ଡି ଗୀତ ୱାନ ଟୁ କୋଉଠି କଣ ସବୁ ଦେଖେଇଦବ ହ କେତେ କଲର ସବୁ କଲର ଜାଣିଛୁ?
ହଁ ଆମ ଏଇଠି ତ ଅଧେ ଶିଖିକି ଯାଇଥିଲା ମାମୁଁ ଘରେ ଆଉଟିକେ ଶିଖି ଯାଇଥିବ ଆଉ।
ହୁଁ ହୁଁ ତମର ତଣ୍ଟି ବସିଗଲା କି?
ହଁ ବା ଏଇ ଯୋଉ କାଶ ଟା ହେଲାନି କି?
ଏ ତମ ତଣ୍ଟି କେମିତି ଶୁଭୁଛି ଆଉ
ହୁଁ
ସୁଦିତ ସଲ
ତମ ବୋଉ ଘରିକା ସବୁ ଭଲ ଅଛନ୍ତି? ତମେ ବୋଉ ବା
ହଁ ସେଇ ତାଙ୍କର ସେ ନହେଲେ ଗ୍ରୁପ ମିଟିଂ।
ହୁଁ ହୁଁ ଆଉ ତମ ଭଉଣୀ?
ସେ ତାର ଶୋଇଛି, ପୁଅ ଶୋଇଥିଲା, ପୁଅ ପାଖରେ ସେ ଶୋଇଥିଲା।
ହୁଁ ହୁଁ
ସେ ଉଠିନି ଉଠିବା ଆଉ।
ହୁଁ ହୁଁ
ହୁଁ
ତମ ଭାଇ ଚାକିରି ଫାକିରି କଲାଣି ନା ନାଇଁ? ତମ ଭାଇ ବା।
କଣ ହେଲା।
ଚାକିରୀ କଲାଣି?
ନା ଏବେ ସେ ଚାକିରିରେ ତ ସେନ୍ତି, ଭୁବନେଶ୍ୱରରେ ରହୁଛି କାମ ଶିଖୁଛି ଏବେ ଯାଇଥିଲା । କେଦାରନାଥ ଯାଇଥିଲା ଭାଇ ବୁଲିବାକୁ ଯାଇଥିଲା।
ହୁଁ ତାଙ୍କର ସବୁ ସାଙ୍ଗ ପିଲା ସ ତ ମିଶିକି ଯାଇଥିଲା
ବଢିଆ ଭାଗ୍ୟ ଆଉ କେଦାରନାଥ ଯାଉଛି ଆଉ।
ହଁ ଯାଇକି ବୁଲିକି ଯାଇଛି ତ ଆସିନି ଯାଇଛି।
ହୁଁ ହୁଁ।
ହୁଁ।
ଆଉ ତମେ ଆସିଲା ଯାଏ ଯଦି ଆଇଥବ, ସେ କେଦାରନାଥ ଭୋଗ ଟିକେ ଆଣିବ ତ।
ହଁ।
ହୁଁ ପ୍ରସାଦ ଟିକେ ପାଇଆ।
ହଁ ଯାଇଛି କହୁଛି ତିନି ଚାରି ଦିନ ବାଟ ଯାଇଛି।
ହୁଁ। ହଉ ଯାଅ ତମକୁ ସେ ଟୋକା ହଇରାଣ କଲାଇଁ ଠିକରି ତମେ ଯାଅ
କହୁଛି କଲର ସବୁ ରଖିଛୁ ସବୁ ମତେ ଦେ, କଲର ଯାକ ଦେ ମୁଁ ସେ କଲରରେ ବସି ଖେଳି ପର୍ପଲ କଲର ଦେ, ବ୍ଲୁ କଲର ଦେ
ହଉ ଯାଅ ତମେ ତାକୁ କଲର ଫଲର ଦବ, ମୁଁ ଯାଉଛି ରଖୁଛି ପଛରେ କେତେବେଳେ ଫୋନ କରିବି ଆଉ।
ହଁ ସେ ଉଠିଲାଇଁ ଆଉ କଣ ହବ
ହଉ। ହଉ ରଖୁଛି ଆଁ।